ହାଲୋ ହଁ।
ହଁ କଣ କରୁଚ?
ହୁଁ ଭଲ ଅଛି ଆଉ ତମେ ଏବେ କୋଉଠି ଅଛ?
ଏଇ ଘରେ ବସିଛୁ ଆଉ।
ଆଉ ତମର ସେପଟେ ଏବେ ପାଗ କେମିତି ଅଛି?
ପାଗ ଟିକେ ବର୍ଷା ଉଠେଇଚ ଆଉ।
ଓ ହୋ। ଆଉ ଦି ତିନି ଦିନ ହେଲା କେମିତି ପାଗ ରହୁଛି ସେପଟେ?
ଦି ତିନି ଦିନ ହେଲା ଖରା ଦଉଛି ଚାରିଟା ବେଳିଆ ଟିକେ ବର୍ଷା ହଉଛି ଆଉ।
ଓ ହୋ ଆଉ ସେପଟ ସବୁଠୁ ମାନେ ହଁ ପ୍ରସିଦ୍ଧ କଣ ଖାଦ୍ୟ ଅଛି?
ଆମର ପର୍ବପର୍ବାଣୀକୁ ନେଇକିନା ଖାଦ୍ୟ
ପ୍ରସ୍ତୁତ କରନ୍ତି। ଆଉ ତମର ରଜରେ କଣ କଣ ସବୁ ଖାଇବା ବା କଣ କଣ ସବୁ ତିଆରି କରାଯାଏ?
ରଜରେ ପୋଡ ପିଠା। ମିଠା ଏଇ ଏହା ସବୁ ପ୍ରସ୍ତୁତ ହୁଏ ଆଉ।
ହଁ ହଁ। ଆଉ ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମାରେ କଣ କଣ କର?
ରାକ୍ଷୀ ପୂର୍ଣ୍ଣମାରେ ଦିନକ ଆଗରୁ ସବୁ ମାସକ ଆଗରୁ ତ ସବୁ ମାନେ ଖୁସି ଅନୁଭୂତ ହୁଏ। ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ।
ହୁଁ ହୁଁ। ଆମର ତ ଏପଟେ ରାକ୍ଷୀ ପୂର୍ଣ୍ଣିମା ଯେବେ ଧର ରାକ୍ଷୀ ପୂର୍ଣ୍ଣିମା ଯେବେ ହୁଏ ସେଇଦିନ ଆମର ଭାଇ ମାନଙ୍କ ହାତରେ ଭଉଣୀ ମାନେ ରାକ୍ଷୀ ବାନ୍ଧିଥାନ୍ତି। ଆଉ ଯିଏ ଯଦି ଯୋଉ ଭଉଣୀ ନିଜେ ଚାହିଁବ ମିଠା ବା କିଛି ପ୍ରସ୍ତୁତ କରିବା ପାଇଁ ମିଠା ଜିନିଷ ସେ ତିଆରି କରିଥାନ୍ତି ଆଉ ନହେଲେ କି କିଣି ଆଣିଥାନ୍ତି। ଆଉ ଅ ରାକ୍ଷୀ ପୂର୍ଣ୍ଣିମା
ପ୍ରାୟତଃ କିଣା ହୋଇକିନା ଆସିଥାଏ ରାକ୍ଷୀ। ମିଠା ବି ମିଠା ବି ଘରେ ପ୍ରସ୍ତୁତ କରାଯାଇଥାଏ।
ହଁ ଆଉ। ଅ କଣ ଆମର ରାକ୍ଷୀ ପୂର୍ଣ୍ଣିମାରେ ଆମର ଯୋଉ ଗା ଗୋମାତା ଅଛନ୍ତି ତାଙ୍କ ପାଇଁ ଆମର କଣ ଚକୁଳି ପିଠା ବନାଯାଏ ତାଙ୍କ କୁ ବି ରାକ୍ଷୀ ବନ୍ଧାଯାଏ ଆଉ ପ୍ରଥମେ ଜଗନ୍ନାଥ ଙ୍କୁ ଅ ପୂଜା କରିକିନା ରାକ୍ଷୀ ବନ୍ଧାଯାଏ ତାପରେ ଭୋଗ ଦିଆଯାଏ। ତାପରେ ଅନ୍ୟମାନେ ରାକ୍ଷୀ ବାନ୍ଧିଥାନ୍ତି ଆଉ। ଆମର ଏପଟେ ଏମିତି ହୁଏ।
ରକ୍ଷାବନ୍ଧନ ଟା ଆମେ କାହିଁକି ପାଳିଥାଉ?
ରାକ୍ଷୀ ପୂର୍ଣ୍ଣିମା ହଉଛି କଣ ଗୋଟେ ଭାଇ ଆଉ ଭଉଣୀ ମାନଙ୍କ ଭିତରେ ଯୋଉ ସ୍ନେହ। ହଁ ଭଲ ପାଇବା। ବା କହିଥାନ୍ତି କି ଭଉଣୀ କୁ ରକ୍ଷା ଆଉ ରଜ ହେତୁ ରାକ୍ଷୀ ପୂର୍ଣି ମା ରକ୍ଷାବନ୍ଧନ ଟା ଯୋଉ ନାଁ ଦିଆଯାଇଛି ଭଉଣୀ ମାନଙ୍କ ରଖା ପାଇଁ ତ ତାଙ୍କ ଭାଇ ମାନେ ହିଁ ଥାଆନ୍ତି ନା। ସେଇଥିପାଇଁ ରକ୍ଷାବନ୍ଧନ ବୋଲି କୁହାଯାଏ ସେଇଟାକୁ। ସେଥିପାଇଁ ଭଉଣୀ ମାନେ ଭାଇମାନଙ୍କୁ ବାନ୍ଧି
ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳୁ ଉଠିକି କଣ କର ଫାଷ୍ଟ
ରାକ୍ଷୀ ପୂର୍ଣ୍ଣିମାରେ ସକାଳୁ ଉଠିକିନା ଗା ଗାଧେଇ ସେଇ ନିଜ ଯୋଉ ରାଖିକି କିଣିଥିବ ବା ମିଠା ଫିଠା ରଖିଥିବ ଯାହା ସବୁ ବି ତମ ଭାଇଙ୍କୁ ମାନେ ରାକ୍ଷୀ ବାନ୍ଧିଲା ଟାଇମ ରେ ଖୁଇବା ପାଇଁ ସେଇଗୁଡା ସବୁ ଥାଳି ଥାଳି ପ୍ରସ୍ତୁତ କରନ୍ତି ତାପରେ ଗାଧୋଇ ତାପରେ ଗାଧେଇଇକିନା ଯୋଉ ଭାଇ ମ ରାକ୍ଷୀ ବାନ୍ଧନ୍ତି ତାପରେ କିଛି ନା କିଛି ଯାହା ବନିଥିବ ଖାଦ୍ୟ ଜିନିଷ ସେ ସବୁ ଖଆନ୍ତି ଏମିତି ଆଉ ଆଉ ତମର ସେପଟେ ରାକ୍ଷି ପୁଣିମା କେମତୀ ସବୁ ପାଳନ କରା ଯାଏ?
ଆମର ବି ଏମିତି ସବୁ ହୁଏ ସକାଳୁ ଉଠିକିନା ନିଜର ନିତ୍ୟକ୍ରମ ସାରିକିନା ଗାଧୁଆ ପାଧୁଆ ସାରି ଠାକୁର ପୂଜା ହୋଇଥାଏ ଠାକୁରଙ୍କ ପାଖରେ ଆଗ ରାକ୍ଷୀ ବନ୍ଧା ହେଇକି ନା ଭୋଗ ଲଗା ଯାଇଥାଏ। ତାପରେ ଭାଇମାନଙ୍କ ହାତରେ ନିଜେ ନିଜେ ରାକ୍ଷୀ ବାନ୍ଧୁ। ଫଟୋ ଫଟ ଉଠାଉ। ତାପରେ ବୁଲାବୁଲି କରୁ ମିଠା ଖାଉ ଏଥିରେ ଆମର ହେଇଥାଏ ଚକୁଳି ପିଠା ପିଠା ଚକୁଳି ପିଠା ଖାଉ ଗୋମାତା କୁ ପୂଜା କରାଯାଏ।
ତାମାନେ ବହୁତ ଧୁମଧାମ ରେ ରାଖି
ରାକ୍ଷୀ ପର୍ବ ବି ଆମର ବହୁତ ଭଲ ଭାବରେ ହୁଏ ଆଉ।
ହଁ ହଁ ଆଉ ଅଷ୍ଟମୀ ଅଷ୍ଟମୀରେ କଣ କଣ କରାଯାଏ?
ଅଷ୍ଟମୀରେ ତ ନୂଆ ଡ୍ରେସ ଆଣନ୍ତି ଯୋଉମାନେ ଆମର ବଡ ଥାଆନ୍ତି ବଡ ଭାଇ ଭଉଣୀ ମାନେ ସେମାନେ ନୂଆ ଡ୍ରେସ ତାଙ୍କ ପାଇଁ ଆଣନ୍ତି ମାମୁଁ ଘର ମାନଙ୍କରେ ଆଣନ୍ତି।
ହୁଁ।
ମୁଁ ଘର ଆଣିକିନା
ଅଷ୍ଟମୀରେ ଆମର ତ ଏପଟେ ଅଷ୍ଟମୀରେ ସେ କଣ ଅଷ୍ଟମୀର ଯୋଉ ମୁଖ୍ୟ ପିଠାଟା ଥାଏ ସେଇଟା ତାର କଣ ତ ନାଁ ଟା କଣ? ମାନେ ତ ଖଛ ହଁ ସେଟା ଆମର ଏପଟେ ସେ ଏଣ୍ଡର ପିଠା କ କଣ ମା ମାନେ ସେ ବିରି ଚାଉଳ ବତରେଇକି ଆଉ କଳି ଚାଣ୍ଡଡି ହଳଦୀ ପତ୍ରରେ ସେଇ ଆଣକୁ ଦେଇକି ଯୋଉ ଥାଏ ଆମର ନଡିଆ ପୁର ଗୁଡ ହାନ୍ତି। ତାପରେ ଭଗବାନଙ୍କ ଚଉରାମ୍ମୂଳ ରେ ସେ ପିଠା ଆଉ ଯୋଉ ନୂଆ ଡ୍ରେସ କିଣିଥିବେ ବଡ ମାନଙ୍କ ପାଇଁ ସେଗୁଡାକୁ ରଖିକି ପୂଜା କରିସାରିବା ପରେ ସେଇ ଡ୍ରେସକୁୁ ବଡ ମାନେ ପିନ୍ଧିକି ବୁଲିଥାନ୍ତି।
ଆଛା। ଆଉ ଆପଣଙ୍କ ଆଡେ କଣ ସବୁ ପୂଜା ପର୍ବ ଭଲ ହୁଏ?
ଆମ ଆଡ ତ ଗଣେଶ ପୂଜା ଆଉ କଣ କାର୍ତ୍ତିକ ପୂଜା ଆଉ ସରସ୍ଵତୀ ପୂଜା ସବୁ କିଛି ପୂଜା ହୁଏ। ବିଶେଷ କରି ଗଣେଶ ପୂଜା କୁ ଅ ମାନେ ଭଲସେ ପାଳନ କରି ଥାନ୍ତି ଆମର ଯୋଉ ସବୁ ରହିଛନ୍ତି ଅ କଣ ଗାଁରେ ଯୋଉ ସଂଘ ଉୁଡା ଅଛନ୍ତି ସମସ୍ତେ ଏକାଠି ହେଇକିନା ବହୁତ ଧୁମଧାମ ରେ ପାଳନ କରିଥାନ୍ତି। ଆଉ। ଏମତି ଆ ଆଉ ତମ ତମର ଯୋଉ ତମ ଗାଁରେ ଯୋଉ ଅ କଣ ଯୋଉ ଶୀତଳ ଷଷ୍ଠୀ ଶୀତଳ ଷଷ୍ଠୀ। ଯୋଉ ଆସେଷ ସେଇଦିନ
ଶୀତଳ ଷଷ୍ଠୀ ଶୀତଳ ଷଷ୍ଠୀରେ ଆମ ଗାଁ ଶିବ ମନ୍ଦିର ମନ୍ଦିରରେ ପୂଜା କରାଯ ଯାଇଥାଏ ମାନେ ଦୁଇ ଜଣ ହେଇଥିବେ ସମୁଦି ସମୁଦୁଣି
ହଁ।
ମାନେ ଜଣେ ହଉଛନ୍ତି ଶିବଙ୍କର
ହୁଏନି କି ଯେମିତି ଧର ବରକନ୍ୟାଙ୍କର ଯେମିତି ସବୁ କିଛି ବିଧି।
ସେମିତି ହିଁ ଶିବ ପାର୍ବତୀଙ୍କର ସବୁ କିିଛି ବିଧି ହୋଇଥାଏ ବାହାଘର। ପୂର୍ଣ୍ଣ ହୋଇଥାଏ ଦୁଇ ଜଣ ହେଇଥିବେ ଜଣେ ବର ପକ୍ଷର ଜଣେ କନ୍ୟା ପକ୍ଷର।
ହୁଁ।
ଆର ହୋଇଥାଏ।
ଅ ମାନେ ମଣିଷ ମାନେ ଲୋକଙ୍କର ଯେମିତି ବାହାଘର ହୋଇଥାଏ। ସେମତି ପାରା ସବୁ ରିତି ନୀତି ଅନୁସାରେ ଶିବ ଓ ପାରପନ୍ଦୀଙ୍କର ହୁଁ। ଆଉ ତମର ପଞ୍ଚୁକରେ ପଞ୍ଚୁକରେ କଣ କଣ ସବୁ କରନ୍ତି ସେପଟେ?
ମୋରୁ ଯା ପକାାଯଏ।
ହୁଁ ଆଉ କଣ କରନ୍ତି?
ସବୁ। ସଖାଳୁ ଉଠିକି ପାଞ୍ଚ ଦିନ ଯାକ ମୁରୁଜ ପକାନ୍ତି ଝିଅ ମାନେ ଯାହା ଘରେ ଧର ସ୍ତ୍ରୀ ଲୋକ ଝିଅ ନଥିବେ ତାଙ୍କ ଘରେ ସ୍ତ୍ରୀ ଲୋକ ମାନେ ବି ମରିଜ ପକାନ୍ତି ମରିଜ ସକାଳୁ ସକାଳୁ ଉଠିକି ଘର ଦଵାର ଓଳେଇକି ନା ଗାଧୁଆ ଫଧ କରିକି ପକାନ୍ତି। ରାତି ପାହିବା ପୂର୍ବରୁ ମୁରୁଜ ପକା ସରିଥିବ।
ହଁ। ଆମର ଏପଟେ ପଞ୍ଚକଆ କଣ ଚାରି ଦିନଜାଙ୍କ ଯୋଉ ହ ମୂରିଜ ପକାନ୍ତି ରାତିକୁରୁ ଠିକ ଗାଧେଇକି ନା। ଚଉନାମୂଳରେ ପୁଣି ଶେଷ ଦିନ ଆମର ଏପଟେ କଣ କରନ୍ତି ନ? ଯୋଉ ଆମର ଅଛି କଣ ଆମ ସଂସ୍କୃତି ଅଛି କଣ ଡଙ୍ଗା ଭାଷା। କୁହନ୍ତି କି ସେ ଯୋଉ ଡଙ୍ଗା ଭସାନ୍ତି ସେ ବର୍ଷକ ଯାଙ୍କର ମାନେ ପାପ ସେଇ ଡଙ୍ଗାରେ ମାନେ ଭସେଇ ଦେଇଛନ୍ତି ମାସଙ୍କ ଯାଙ୍କର ସେଇ ପୁଣ୍ୟ ଅର୍ଜନ କରିବାର ସେ ଉଦେଶରେ ଡଙ୍ଗା ଭସନ୍ତି ଆଉ ଆମର ଶେଷ ଦିନ ରାତିକିରୁ ଉଠିକି ଗାଧେଇକି ଯାଆନ୍ତି ଡଙ୍ଗା ଭସେ ନ୍ତି ଆସିକି ମର୍ଜ ପକାନ୍ତି ତାପରେ ଏ ଯୋଉ ଯେତିକି ବି ଗାଁ ରେ ଗ୍ରାମୀଣ ଯୋଉ ଦେବାଦେବୀ ଅଛନ୍ତି ସମସ୍ତଙ୍କୁ ଯାଇକି ସେ କଣ ଦର୍ଶନ କରନ୍ତି ଆଉ ସେଠିକି ଆମକୁ କଣ ମିଳିଥାଏ ମାନେ ଗ୍ରାମ ତ ଗାଁ ତରଫରୁ ଆମ ମିଳିଥାଏ କଣ ଖେଚେଡି ଭୋଗ ସେଟା ଯୋଉ ଦର୍ଶନ ଯୋଉମାନେ କରି ମ ପ୍ରକତିରେ ସେମାନେ ସମସ୍ତଙ୍କ ପାଇଁ ସେ ଖେଚଡି ଭୋଗ ତିଆରି କରିୁଛନ୍ତି।
ଆପଣଙ୍କ ଆଡେ ତାହେଲେ ଏମିତି ସବୁ ହଉଚି?
ଏମିତି ଆଉ। ହଉ। ଆଉ ଏବେ କଣ ତମର ପଢା ସରିନି ନା ସରିଭ କେବେ?
ମୁଁ ପ୍ଲସ୍ ଥ୍ରୀ ପଢୁଛି ହୁଁ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଏଇଟା ହେଲା ଆଉ। ତୃ ଦ୍ୱିତୀୟ ବର୍ଷ। ଆଉ ତମ ଆଉ ତମର ପଢା ସରିଲାଣି।
ହଁ ମୋର ସଲାଣୀ ଆଉ ଭବିଷ୍ୟତରେ କଣ କରିବାର ଇଛା ଅଛି।
ଭବିଷ୍ୟତରେ ଦେଖିବା କଣ କରିବା ଆଉ।
ହଁ ହଁ। ହଁ ହଁ ହଉ ଯୋଉ କଣ କହୁଥିଲି କି? ମୋର ଟିକେ କାମ ଅଛି ଆଉ ମୁଁ କିଛି ସମୟ ପରେ ହଁ କଲ୍ କରିବି ନହେଲେ ପରେ କଲ କରିବି। ଆଉ କିଛି ଅସୁବିଧା ଅଛି କି?
ନାଇଁ କିଛି ଅସୁବିଧା ନାହିଁ ଆପଣ ଯେତେବେଳେ କଲ କରିପାରିବେ।
ହିଁ ହଁ।
ଯେତେବେଳେ ଫ୍ରି ରହିବେ ସେତେବେଳେ କଲ୍ କରିକିନା କଥା ହେପାରିବେ ଆଉ।
ହୋଉ ।
ଆଉ କଣ କୁହନ୍ତୁ।
ହ ମୁଁ କହିଲି ଆପଣ ସେତେବେଳେ ଯଦି ଫ୍ରୀ ଫାଙ୍କା ଥିବେ ତାହେଲେ କଲ କରିବେ ଆଉ।
ହଉ।
ହଉ।